ଚିହ୍ନି ପାରୁଚି। ଶୁଣି ପାରୁଛନ୍ତି କି ଆପଣ?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
ହଁ ହଁ ଶୁଣି ପାରୁଚି ଆପଣଙ୍କୁ। ହଁ ଶୁଣି ପାରୁଚି। ସୁପ୍ରଭାତ ଆପଣଙ୍କୁ। ଆପ ଆପଣଙ୍କୁ ବି ସୁପ୍ରଭାତ। ସକାଳୁ ସ୍ନାନ କରିସାରିଲେଣି? ହଁ ମୁଁ ହେଇ ଅବିକା ମାନେ ଏବେ ସ୍ନାନ ସାରିକି ଆସିଲି।
ଆଜ୍ଞା । ।
ଘରେ ବାହାରୁଛନ୍ତି ହଁ ହଁ ଶୁଣି ପାରୁଚି।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
ଆପଣଙ୍କର ସେଠି ଚଢେଇ କିଚିରି ମିଚିରି ହଉଚନ୍ତି।
ହଁ ଶୁଭୁଥିବ ଆପଣଙ୍କୁ। ଆଜ୍ଞା ଆପଣ କେବେ ଭାଲୁକୁ ଦେଖିଛନ୍ତି ନିଜ ସ୍ଵୟଂ ଚକ୍ଷୁରେ ଦେଖିଛନ୍ତି ଭାଲୁକୁ।
ନା ନା ମୁଁ ଭାଲୁକୁ ଦେଖିନି ନିଜେ କେବେ?
ଆମ ଆମର ଏଇ ଅଞ୍ଚଳରେ ଆଜ୍ଞା ଆମ୍ ଆଜ୍ଞା ମୁଁ ଦେଖିଛି ଆମର ଏଇ ଅଞ୍ଚଳରେ ମହୁଲ ଫୁଲ ଆପଣ ଜାଣିଥିବେ ମହୁଲ ଫୁଲ।
ହଁ ହଁ ମହୁଲ ଫୁଲ ଜାଣିଚି।
ଆଜ୍ଞା ସେ ହଁ ସେ ଯୋଉ ମହୁଲ ଫୁଲ ସେ ତାର ଗଛ ମାନେ ପ୍ରବଳରୁୁ ଅତି ପ୍ରବଳ ଗଛ ହେଇଛି। ପ୍ରଚୁର ମାତ୍ରାରେ ସେ ଗଛ ହେଇଛି ଆଉ ମହୁଲ ଫୁଲ ହଉଛି ସେଇ ମହୁଲ ଫୁଲର ବାସ୍ନାରେ। ସେ ମହୁଲ ଫୁଲକୁ ଖାଇବା ପାଇଁ ଭାଲୁ ଆସୁଛି।
ନହେଲେ ଭାଲୁ ଆସେ।
ଆଜ୍ଞା ସେଇ ମହୁଲ ଫୁଲ ଖାଇଦେଲେ ସେଟା ଗୋଟେ ଏ ପ୍ରକାର ନିଶା ହୁଏ।
ହଁ।
ହଁ ସେ ମହୁଲ ଫୁଲ ଆଉ ସେ
ଆମର ଯୋଉ ମଣିଷ ମାନେ ବି ମାନେ ଆମେ ମାନେ ମଣିଷ ଜା
ହଁ ହଁ ହଁ ହଁ ନିଶା ହୁଏ ସେଇ ମଣିଷ ମାନଙ୍କର ବି ହୁଏ। ସମସ୍ତଙ୍କ ସବୁ ଜୀବଜନ୍ତୁ ମାନେ ତାଙ୍କର ନିଶା ହେଇଯିବ ସେଇ ଯୋଉ ବାସ୍ନାରେ ମହୁଲ ଫୁଲର ବାସ୍ନାରେ। ଆପଣ କେବେ ମହୁଲ ପିଠା ଖାଇଛନ୍ତି?
ନାଇଁ ନାଇଁ ମୁଁ ମହୁଲ ପିଠା ବି ଖାଇନେଇ।
ମୁଁ ଆପଣଙ୍କ ପାଖକୁ କେବେ ମହୁଲ ଫୁଲ ପଠେଇବି ଆପଣ ତା ଦିହରେ ପିଠା ପ୍ରସ୍ତୁତ କରିବେ।
ନିଶ୍ଚିନ୍ତ ନି ନା ନା ତାର ପ୍ରଣାଳୀ ବି ମୁଁ ଜାଣିନି ଆପ୍ ଆପଣ ଟିକେ ପଠେଇବେ ମୁଁ ନିଶ୍ଚିନ୍ତ ଭାବ
ଆଜ୍ଞା ପ୍ରଣାଳୀ ଟା କେମିତି ଶୁଣନ୍ତୁ ଆଜ୍ଞା। ମହୁଲ ଫୁଲକୁ ସବୁ ଗୋଟେ ଗୋଟେ କରି ସେଇଟା ତୋଳାଯାଏ ମାନେ ତଳେ ସବୁ ପଡିଥିବ ଗଛରୁ ତାକୁ ସବୁ ଗୋଟେ ଗୋଟେ କରି ତୋଳାଯିବ ତାକୁ ଆଣି ଭଲକି ସଫା କରି ଧୁଆ ଯିବ ଧୋଇକି ଚାଉଳ ବତୁରା ଯିବ। ହଁ ଗୋଟେ ଦିନ ଚାଉଳ ବ ଆଜ୍ଞା ଅ ଅରୁଆ ଚାଉଳ ଗୋଟିଏ ଦିନ ଚାଉଳ ବତୁରା ହେଇଥିବ। ସେଇ ଚାଉଳରେ ସେଇ ଯୋଉ ଫୁଲ ଯେତିକ ସବୁ ତୋଳା ହେଇକି ଆସିଥିବ ସଫା ହେଇକି ରଖା ହେଇଥିବ ସେଇ ଫୁ ଲକୁ ସେ ଚାଉଳ ସହିତ ବଟାଯିବ।
ବଟା ଯାଇକି ତାପରେ ଆମର କଣ ସେଟା ମାନେ ଚକୁଳି ପିଠା କରାଯାଏ।
ପିଠଉରେ ତିଆରି ହେବ ପିଠା।
ମାନେ ଚକୁଳି ପିଠା। ହଁ ଏଇ ପ୍ରସ୍ତୁତିରେ ମୁଁ ନିଶ୍ଚି ତାର ମାନେ ପ୍ରସ୍ତୁତ କରିବି ଏଇ ପ୍ରଣାଳୀରେ। ନିଶ୍ଚିନ୍ତ।
ଆଉ ଆପଣ କେବେ ଆସିଛନ୍ତି ଛତିଆ ବଟ?
ଛତିଆ ବଟ ହଁ ଯାଇଚି।
କିଛି ଜାଣିଛନ୍ତି ତା ବିଷୟରେ। ଅଚ୍ୟୁତାନନ୍ଦଙ୍କ ବିଷୟରେ କିଛି ଜାଣିଚନ୍ତି।
ଅଚ୍ୟୁତାନନ୍ଦ ବିଷୟରେ।
ସେଇଠି ହାଡିଦାସଙ୍କ ସମାଧି ବି ଅଛି।
ହଁ ହଁ ହାଡିଦାସ
ଆଜ୍ଞା ଆପଣ ଶୁଣିଥିବେ କ ମାନେ କୁହ ନ୍ତି ଜେଜେମା ମାନେ କୁହନ୍ତି ସେଠାରେ କୁଆଡେ କଳି ଯୁଗ ଶେଷ ଯୋଉ ହବ। ସେଠାରେ କୁଆଡେ ବାର ହାତ ଖଣ୍ଡା ଗୋଟେ ବଢୁଛି।
ସେଠି ଗୋଟେ ଖଣ୍ଡା ଅଛି ଆ ମାନେ ମୁ ସେଇଟା ଯାଇଛି କିନ୍ତୁ ଦେଖିନି।
ଆଜ୍ଞା ବାର ହାତ ହଁ ବାର ହାତ ଖଣ୍ଡା ଟେ ବଢୁଛି ଜଗନ୍ନାଥ ଯେତେବେଳେ ମାନେ କ କେତେବେଳେ କହନ୍ତି? ଜଗନ୍ନାଥ ଏଇ ଅବତାର ନେଇ ଖଣ୍ଡା ଧରି ମାନେ ସେ ଯୋଉ ବାର ହାତ ଖଣ୍ଡେ ବଢୁଚି। ଧରିହବ ସେତେବେଳେ ବୁଡି
ଯେତେବେଳେ ଓ ଯେତେବେଳେ କଳି ଯୁଗ ଶେଷ ହବ ସେତେ ସେତେବେଳେ ସେଇ ବାର ହାତ ଖଣ୍ଡା ଧରିକି କଲକି ରୁପରେ ବୁଲିବେ।
ଆଜ୍ଞା କୁହନ୍ତି ସମୁଦ୍ର ଯେତେବେଳେ ହଁ ସମୁଦ୍ର ଯେତେ ଯେତେବେଳେ ମାଡି ଆସିବ
ହୁଁ।
ସେତେବେଳେ ସେଇଠାରେ ଗୋଟେ କୁମ୍ଭୀର ଥଣ୍ଟିଆ କୁମ୍ଭୀର ଆଉ ଗୋଟେ ଆ ଯୋଉ ଚିତଳ ମାଛର ତାର କଣ୍ଟାରେ ସେଠି ଦ୍ଵାର ପ୍ରସ୍ତୁତ ହେବ। ସେମାନେ ପଶି ଯାଇଥିବେ ଭିତରକୁ ନା ସମୁଦ୍ରରୁ ଆସିବେ ପଶିଯିବେ କିନ୍ତୁ ବାହାରି ଯାଇ ନେଇ ପାରିବେନି ସେଠି ଅଟକି ରହିଯିବେ ସେଇ ତାଙ୍କ ହାଡରେ ପ୍ରସ୍ତୁତ ହେବ ତାଙ୍କ ଅସ୍ଥି ସେଥିରେ ପ୍ରସ୍ତୁତ ହେବ ଅ ମାନେ ଠାକୁରଙ୍କର ଦ୍ଵାର ପ୍ରସ୍ତୁତ ହେବ।
ହଁ ହଁ ଏ ଶୁଣିଛି ମାନେ କୁହନ୍ତି ମା ମାନେ କୁହନ୍ତି। ଆମର ମାନେ ପୂର୍ବ
କୁହନ୍ତି ସାତ ଦିନ ସାତ ରାତି ହଁ ସାତ ଦିନ ସାତ ରାତି ଅନ୍ଧାର ହେବ ଏ ଯୋ ଗିନି ଏ ମାନେ ଚିରୁଗୁଣି ଯୋଗିନୀ ଏମତି ହଁ ଏମତି ସବୁ ମାନେ ବୁଲି ଏ ଭୈର ବି ଡାକ ଦେବ କୁହନ୍ତି।
ହଁ ଭୟିର ବି ଡାକ ଦବ କୁହନ୍ତି।
ମାନେ ଜମ ତାଙ୍କର ମା କେତେ ଭଉଣୀ ଥିଲେ? ତାଙ୍କ ମା ଭିତରୁ ହଁ ସିଏ ଜଣେ ଥିଲେ ହଁ ସିଏ ତାଙ୍କ ଭଉଣୀ ଭିତରୁ ସିଏ ଜଣେ। ଭୈରବୀ ଯିଏ ସିଏ ଜଣେ। ସେମାନେ କୋଉଠି ପୂଜା ପାଉଛନ୍ତି ଯାଜପୁର ଜିଲ୍ଲାର କେଉଁ ଜାଗାରେ ସେ ପୂଜା ପାଉଛନ୍ତି?
ଯାଜପୁର ନା କୋଉ ଜାଗାରେ? ବୈତରଣୀରେ ବୋଧେ।
ହଁ ମୁଁ ଜାଣିନି ତ ପ୍ରାୟତଃ ମୁଁ ଏତିକି ଶୁଣିଛି ସେ କୋଉଠି ଯାଜପୁରରେ ଅଛନ୍ତି।
ହଁ ହଁ। ଆଉ କଣ ଘରେ ସ୍ୱାସ୍ଥ୍ୟ ସମସ୍ତଙ୍କର ଠିକ ଅଛି?
ହଁ ହଁ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ଭଗବାନଙ୍କ ଦୟାରୁ ସମସ୍ତେ ସବୁବେଳେ ଖୁସିରେ ରୁହନ୍ତୁ।
ସମସ୍ତେ ଭଲରେ ରୁହନ୍ତୁ ଆନନ୍ଦରେ ରୁହନ୍ତୁ ସମସ୍ତଙ୍କର ଦିନ ଶୁଭ ମୟ ହେଉ।
ଆଜ୍ଞା ଜଗତର ମଙ୍ଗଳ କାମନା ପାଇଁ ଭଗବାନଙ୍କ ନିକଟରେ
ଏତିକି ପ୍ରାର୍ଥନା ତ ସାରା ସାରା ଜଗତ ର ଲୋକ ସମସ୍ତେ ଭଲ ଖୁସିରେ ରୁହନ୍ତୁ।
ଆଜ୍ଞା। କୁହନ୍ତିନି ଗୋଟେ ଢଗ ନାହିଁ ଆପଣ ଶୁଣି ନାହାନ୍ତି ମୋ ଜୀବନ ପଛେ ନର୍କେ ପଡ଼ିଥାଉ।
ନର୍କେ ପଡ଼ିଥାଉ ମୋ ଜିବନ ପଛେ ନର୍କେ ପଡ଼ିଥାଉ ଜଗତ ଉଧାର ହେଉ। ସେଇ।
ଏଇଟା ଆମର କିଏ ସନ୍ତ କବି ଭୀମ ଭୋଇ ଲେଖିଥିଲେ ନା କଣ?
ଆଜ୍ଞା, ମୁଁ ଜାଣିନି ଏଇଟା କିଏ ଲେଖିଥିଲେ କିନ୍ତୁ ମୁଁ ଶୁଣିଚି କଥା ଆଜ୍ଞା
ହଁ! ଆଉ ଜଗନ୍ନାଥଙ୍କର ଭଜନ କିଛି ଜାଣିଚନ୍ତି ଗାଇପାରିବେ?
ଆଜ୍ଞା!
ଟିକେ ଗାଆନ୍ତୁ ତ
ଆଜ୍ଞା ଭଜନ ତ ଜାଣିଛି।
ବହୁତ, ସ୍ ମାନେ ଶୁଣିଲେ ଶାନ୍ତି ମନକୁ ମାନେ ଆନନ୍ଦ ମିଳେ।
ଆଜ୍ଞା! ଗୋଟେ ଭଜନ ଗାଇବେ ଆପଣ କହୁଚନ୍ତି।
ହଁ ଗାଆନ୍ତୁ।
ଆଜ୍ଞା ଗାଉଛି କୁହନ୍ତୁ। ଆପଣ କିଛି ଜାଣିଛନ୍ତି।
ହଁ ଜାଣିଚି ଭଜନ ତ ଜାଣେ
ଆପଣ ପ୍ରଥମ ଗାଆନ୍ତୁ।
ଝିଅ ବେସି ଗାଏ ଏଇ ଭଜନ ଟା।
ଆଜ୍ଞା
ଭଜନ ଶୁଣିବାକୁ ବି ବହୁତ ଭଲ ଲାଗେ ଆଉ ଗାଇବାକୁ ବି ଭଲ ଲାଗେ।
ଆଜ୍ଞା
ତାମାନେ ମୋ ଝିଅ ବି ବହୁତ ଗାଏ ମାନେ ଏଇ ମାନେ ଜଗନ୍ନାଥଙ୍କର ଭଜନ ଗାଏ।
ଆପଣ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜାଣିଛନ୍ତି।
ମହା ମୃତ୍ୟୁଞୟ ମନ୍ତ୍ର ହଁ ହଁ।
ଆଜ୍ଞା କୁହନ୍ତୁ। ଓମ୍ ତ୍ରୟଂବକମ୍
ତାପରେ ୟଜାମୟୀ ସୁଗନ୍ଧି ପୂର୍ଷ୍ଟି ବର୍ଦ୍ଧନଗ କୁହନ୍ତୁ କୁହନ୍ତୁ ଆପଣ କୁହନ୍ତୁ।
ଓମ୍ ତ୍ର୍ୟମ୍ବକମ୍ ୟଜାମହେ ସୁଗନ୍ଧି ପୃଷ୍ଟିବର୍ଦ୍ଧନଙ୍ଗ୍ ପୂର୍ବାରୁ କମେବ ବନ୍ଧନା ମୃତ୍ୟୁ ମୋକ୍ଷ ମାଙ୍ଗ ଏଇ ଏଇ ମନ୍ତ୍ର ଯୋଉଟା ୟାକୁ କୁଆଡେ ଶହେ ଆଠ ଥର ଜପ କରନ୍ତି। ଆପଣ କେବେ କରିଛନ୍ତି ଶହେ ଆଠ ଥର ଜପ। ହଁ ମୁଁ ତ ଶହେ ଆଠ ଥର କରିଛି ବହୁତ ଥର ମୁ ମୁଁ ଶହେ ଆଠ ଥର ଜପ କରିଛି ମନ୍ତ୍ର କୁ।
ଏଇ ଯେ ମନ୍ତ୍ର ଜପ କଲେ କୁହନ୍ତି ବହୁତ ମାନେ ବିପଦ ଟଳିଯାଏ ବୋଲି।
ଆଜ୍ଞା ଗାଁ କୁ ଆସିଛନ୍ତି ଗୋଟେ ବ୍ରାହ୍ମଣ ନନା। ଉଁ ଆଖଣ୍ଡଳମଣି ଆପଣ ଜାଣିଥିବେ।
ହଁ ଆଖଣ୍ଡଳମଣି ଜାଣିଚି।
ଆଜ୍ଞା ସେ ସେବେଠୁ ଚାଲିକି ଆସିଛନ୍ତି ସେମାନେ। ଠାକୁରଙ୍କୁ ହାତରେ ଧରି ନାଗ ନାଗୁଣୀ ଠାକୁରଙ୍କୁ ହାତରେ ଧରି ସେ ନେଇକି ଆସିଛନ୍ତି।
ଗାଁ ଗାଁ ରେ ମାନେ ସେଇଟା ବୁଲେଇିକି ପରିକ୍ରମା କରୁଛ ଏଇ ସବୁ ଜିନିଷ ଯେତେବେଳେ ଗାଁ କୁ ଆସେ ବହୁତ ମାନେ ଶାନ୍ତି ଲାଗେ।
ଆଜ୍ଞା ମଙ୍ଗଳାଙ୍କର ଟିକେ ବେଶୀ ଆସନ୍ତି ଆମ ଗାଁକୁ ମଙ୍ଗଳା ମାଙ୍କର ଆସନ୍ତି ସେ ଘଣ୍ଟ ବଜେଇ ବଜେଇ ଆସିବେ ପୁରା ଗାଁ ଯାଙ୍କ କମ୍ପୁଥିବ।
ଘଣ୍ଟ ନାଦରେ ଗାଁ ଗାଁ କମ୍ପିବ ମାନେ ତାର ମାନେ ଶବ୍ଦ ଶୁଣିଲେ ପୁରା ମାନେ ହୁଁ ଆତ୍ମା କୁ ଶାନ୍ତି ହେଇଯାଏ ମିଳିଯାଏ।
ଆପଣ କେବେ ଆସନ୍ତୁ ଆମ ଏଇପଟ ଅଞ୍ଚଳରେ ଫଗୁ ଖେଳ ସମୟରେ ଫଗୁ ଖେଳ ସମୟରେ ପୁରା ଧୁମଧାମ ରେ ଏଠି ହଉଛି। ଛି ମାନେ ଗୋପାଳ ଘର ଅଛି। ତାଙ୍କର ଅ ହଁ ମି ଠା ପିଠା ପରା ମାନେ ସେଇ ଯେହେତୁ ସେଇଟା ଗୋପାଳ ମାନଙ୍କ ଗଉଡ ମାନଙ୍କର ପର୍ବ। ଆଉ ସେତ ସେଇ ପର୍ବରେ ହଁ ହଁ, ଆଜ୍ଞା ଆଜ୍ଞା। ଦୋଳ ପୂର୍ଣ୍ଣିମା ସମୟରେ ଆପଣ କେବେ ଆସନ୍ତୁ।
ଉ-ଉ-ଉ ଯାଇଗୀ ବୁଲା ବୁଲି କରିକି ଫେରିବି ନିଶ୍ଚିନ୍ତ।
ଆଜ୍ଞା ମୁଁ ଏବେ ରହୁଛି। ଆପଣଙ୍କ ସହିତ ହଁ ଆପଣଙ୍କ ସହିତ ଆସନ୍ତା କାଲି କଥା ହବ।
ହଉ ରଖନ୍ତୁ ଧନ୍ୟବାଦ।